ନା ନା ଜୟଗୁରୁ କଣ କରୁଥିଲ?
ଏଠି ବର୍ଷା ହଉଛି ତ ବସିକି ଚା ପକୁଡ଼ି ଖାଉଥିଲୁ ଆଉ।
ହଁ ହଁ ବର୍ଷା ର ପୁରା ଆନନ୍ଦ ନିଆ ହଉଛି ଆଉ ନାଇଁ କି ଚା
ବର୍ଷା ହଉଚି ସିଆଡ଼େ? ହଁ ଇଆଡେ ବି ତ ଆଉ ଘରୁ ବାହାର
ହଁ ଏଇ ଯୋଉ ଖରା ହଉଥିଲା। ଟିକେ ନିସ୍ତାର ମିଳିଲା ଗରମ ଗୁଳୁଗୁଳିରୁ।
ମିଲ୍ ଜାଗାରେ ଲଘୁଚାପ୍ ହେଇଛି ବୋଲି ହଉଛି ପୁଣି ହବ୍
ଖରା ହବ ଉଁ ବର୍ଷା ନା ସିଜେନ୍ ଲାଗି ରହିବ। ତାପରେ ବର୍ଷା ଖରା ଟା ହବ ଆଉ ସବୁ ବଳିଆ କଣ ବର୍ଷା ଟା ଲାଗି ରହିବ? ବର୍ଷା ବି ନହେଲେ ଚାଷ କାମ କେମିତି ହବ ଯେ ଚାଷ ଟିକେ ପୁଣି ହେବା ଦରକାର ନା ଆଉ।
ହଁ ଚାଷ କାମ ଏବେ ସବୁ ତ ଆରମ୍ଭ ହେଲାଣିି।
ହଁ।
ବର୍ଷାକୁ ସବୁ ବର୍ଷାଙ୍କ ଅପେକ୍ଷାରେ ଥିଲେ। ବର୍ଷ ହେଲା ଠୁ ସବୁ
ନାଇଁ ମ ଏଇ ବର୍ଷ ଗରମ ଭଳିଆ ଗରମ ହେଇନି। ପ୍ରବଳ ଗରମ ଏଇ ବର୍ଷ ହେଇଛି ହଁ ହୁଁ।
ଆଉ ଯେ ରୋଷେଇ ରୁଟି ଆଉ ଡାଲମା ହେଇଛି।
ହୁଁ କରିସାରିଲଣି?
ହଁ କରିସାରିଲିନି ବୋଉ କରୁଥିଲା ତ ସେ ଟିକେ ସିରିଏଲ ଦେଖିବ ବୋଲି ଜଲ୍ଦି କରିଦିଏ।
ଉଁ ହୁଁ ଓ ହଉ ଭଲ ଆମର ନାଇଁ। ଏଇନେ ନାଇଁ ଆମର ରୋଷେଇ କଲା ବେଳକୁ ଆଠଟା ସାଢେ ଆଠଟା।
ଆରମ୍ଭ କଲା ବେଳକୁ।
ହଁ ଆଠଟା ସାଢେ ଆଠଟା ବେଳକୁ କଲେ ଆଉ। ନଅଟା ହେଇଥରେ ସାନଡାକ ସରିଲଣିୁ ଖେପିଆ କର ନ ଅଡା ହେଇଦରେ ଆଉ।
ହଁ ସାଙ୍ଗେ ସାଙ୍ଗେ କରି ସାଙ୍ଗେ ସାଙ୍ଗେ ଖାଉଥିବେ ଆଉ। ମୁଁ ଜାଣିଚି ହୁଁ।
ଆଉ କଣ କୁହ ଆଉ ସବୁ ଭଲ ସିଆଡେ? ଉଁ ହୁଁ।
ଆ
ଦୀପରେ କଣ ରୋଷେଇ କରିଥିଲ?
ଆଜି ବୋଉ କରିଥିଲା କୋଳଥ ଡାଲି ପୋଇ ବଡି ଆଳୁ ତାକୁ ତରକାରୀ କରିଥିଲା କଲରା ଭାଜିଥିଲା ନା? ପ ଆଣି ଖାଇଲୁ ଆମ୍ବ ଶନିବାର ପୁରା ଖାଆନ୍ତି କଲରେ
ହଁ। ଆମ ଆମ ଘ ଆମ ଘରେ ଆମେ ପିତା ଖାଉନୁ ଶନିବାର
ଓହୋ ମଙ୍ଗଳବାର କୁହନ୍ତି ଖାଆନ୍ତିନି ପିତା ଗୁରୁବାର ଖାଆନ୍ତିନି ମ ଶନିବାର କୁହନ୍ତି ପି ତା ଖାଆନ୍ତି ବୋଲି।
ଓହୋ ଆମେ କହନ୍ତି ଶନିବାର ଦିନ ପୋଡା ପୋଡି ଖାଇପାରିବ ଶନିବର ପୋଡା ପଢ ସ କଡେ ଭଲ କିନ୍ତୁ ଆଉ ପିତା ଟା ଆମେ କଲ ଫଲ ଖାଇକି କେମ ଖାଉନା ନାଇଁ ସମରେ ପିତା ଖାଇବନି
ଆଉ ଶନିବାର ମୁ ଆଗରୁ ଖାଉନଥିଲି ତାପରେ ଜଳଦିନ ଗ ଶୁଣିଲି ଯେ ଶନିବାର ପିତା ଖାଇବା କଥା ତାପରେ ଏଠୁ ଖାଉଛି।
ହ ହୁଁ ଆଁ ହଉ।
ଆଉ ତମେ କଣ କରିଥିଲ ଆ ରୋଷେଇ କଣ କରିଥିଲ?
ଆଜି ରୋଷେଇ ବେଶୀ କିଛି ନା ମୁଁ ଆଜି କରିଥିଲି ଡାଲି ଆ ଚାଲି ବର୍ଷା ଯୋଉ ହେଲେ ଆମ ଚୁଲି ଟା ସାତ ହ ବାହାଘର ଉପରେ ବାହାଘରରେ ତ ବର୍ଷା ହଉଛି ଆଉ କଣ? ଅ ଉପରେ ଭାତ କରିବ ଆଜି ଗ୍ୟାସରେଷ କରିଦେଚୁ କରିଦେ ଖାଇ ମୁଁ କଣ କଲି ମୁଁ ଏମତି ମୋବାଇଲ ତୁ ଦେଖୁଛୁ ଅଠା, ଦିନ ମନ ପ ବଣସ୍ତ ଘର ଅଛି। କି କୌଣସ ଟାକରା ପ ପଣସ ହଁ ପଣସ ରାକେରା ଏଠୁ ବନେଇନି ମାଙ୍କରେ ତ ମିଠାଇ ସା ବନେଇଲୁ ଆଉ କଣ କେଚରେ ଖାଇବାକୁଛବ ନାଇଁ ଖ ଭାତ ବ ଭ ବସିଲା ଡାଲି ତାଙ୍କ ଡାଳୁ ବସ ଆସ ପାଗ ଘର ଟା
ହୁଁ ହୁଁ ଆ ଆଉ ପଣସ କାକେରା ଟା କେମିତି କଲପ ଟିକ କହିଲ
ପଣସ ଆଖିରେ କଣ ପଣସ ଟା କ ପଣସ ପଣସ ରରୁ ମଞ୍ଜି କାଢିଦେଲି ମଞ୍ଜି କାଢ଼ିକି ତାପରେ ଥୁ କଥା ହବା ଭିତରେ ହେଟା ବି କାଢିଦେଲି, ତାପରେ ନଡିଆ କୋରା ଆଉ ଗୁଜୁରାତି ତା ପକେଇକି ଗ୍ରାଇଣ୍ଡିଙ୍ଗ କରିଦେଲି। ଗ୍ରାଇଣ୍ଡିଙ୍ଗ କରିଦେଲି। ହେଟୁ କଡେଇରେ ଟିକେ ଗୁଆ ଘିଅ ପକେଇ ଦେଇକି ଯୋଉ ପଣସ ଗ୍ରାଇଣ୍ଡିଙ୍ଗ କଲି। ତାକୁ ଢାଳିଦେଲି, ଆଉ ଟିକେ ପାଣି ଟିକେ ଢାଳିଦେଲି ହେଠୁଁ ଗୋଳେଇ ଦେଲି ଟିକେ ଗୁଡ ପାନମଜଧୁରି ପକେଇ ଫୁଟେଇଲେ ଫୁଟେଇ ସାରିଲା ପରେ ଉଁ ସୁଜି ସୁଜି ପକେଇ ର ହ ଯନ୍ତି ଜନ୍ତି ଦେଇକି ଆଉ କାଢି ଦେଲି, କାଢି ଦେଇକି ହେଟୁ ପତଳା ପତଳା ଫ୍ଲାଟ୍ ଫ୍ଲାଟ କରିକି କାକେରାକୁ ଛାଣି ଛୁଣା ଦେଲି ଆ ଛାଣି ଦେଇ ଭଲ ଲାଗୁଥିଲା। ସମସ୍ତେ କହୁଥିଲେ ହଁ ଭଲ ଲାଗୁଛି ବୋଲି।
ଓଃ ତ ପଣସ ବାସନା ଟା ହୁଏ ନା ହୁଏନି।
ଏ ପଣସ ବାସ୍ନା ତ ହେଲାନି କିନ୍ତୁ ତାଳ ପିଠା ଭଳିଆ ଲାଗିଲା
ହଁ ତାଳ ପିଠା ଭଳିଆ ଲାଗେ, ମୁଁ କରିଥିଲି ପିଠା ସେଇ ହଁ ହଁ ଚକୁଳି କରିଥିଲି ଥରେ, ସେ କି ତାଳ ପିଠା ଭଳିଆ ବାସ୍ନା ହେଲା।
ହୁଁ ଭଲ ହେଲା ଚ
ହଁ ଚକୁଳି ଟା ବହୁତ ବଢିଆ ଲାଗା କରିଥିଲେ ତାପସୀ କରିଥିଲେ ହଁ। ଗ ଖାଲି ଖାଲି ଚାଉଳ ଏଥିରେ ହବନି ନରମ ହବନି।
ପ ନ ପୂରା ନରମ, ମୁଁ ଆଜି ଭାବିଛି ପୁରରା ଚାଉଳ ବ ତୁରକି ରଖିଛି। ଉ ପଣସ ହଉଛି ଗ୍ରାଇଣ୍ଡିଙ୍ଗ କରିକି ଚକୁଳି କରିଦେବି ଆଉ। ଚକୁଳି ସହିତ କଣ କଲେ ଭଲ ଲାଗିବ, କଣ ତରକାରୀ କଣ ଖାଇବାକୁ ଭଲ ଲାଗିବ। ତମୁଁ ପଣସ ଚକୁଳି ସହିତ କଣ କମ୍ବିନେସନ ତ ରକାରି ଭଲ ଲାଗିବ ଖାଇବା ପାଇଁ।
ତରକାରୀ ତ ମୁଁ ତରକାରୀ ଖାଏନି ପଣସ ପିଠାରେ। ସେଇ ଚଟଣି କରିଦେ, ସେ ବାଦାମ ଚଟଣି କରେ ସେଇଆକୁ ଲଗେଇ ଖାଏ। ଆଉ ତରକାରୀ ହୁଁ ଚକୁଳି ପିଠା ଚଟଣି ଭଲ ଲାଗେ।
ଆମର ଚକୁଳି ଫକୁଳି ହେଲେ, ମଟର ତରକାରୀ ଆଳୁଦମ।
ହଁ ସେଇଟା ବିରି ଚକୁଳି ହେଲେ ଭଲ ଲାଗେ।
ହଁ ବିରି ଚକୁଳି ହଁ ହଁ ଏଇଟା କଣ କି ଟେ ପଣସ ପୁରା ଫ୍ଲେବର୍ ବାସ୍ନା ଟା ଦଉଥିବ, ଚଟଣି ଫଟଣି ଟିକେ ହେଲେ ଭ ଭଲ ଲାଗିବ।
ଭଲଲାଗେ।
ତମେ ତ ପିଆଜ ରସୁଣ ତରକାରୀ ସବୁ କରୁଥିବ ନା।
ହଁ ପିଆଜ ରସୁଣ ଶୁକ୍ରବାରେ କେବଳ ଖାଉନି ଆଉ। ଆଉ ପିଆଜ ରସୁନ ନ ହେଲେ
ହୁଁ। ହୋ ହୋ
ହଉ।
ସବୁ ସାଧା ଆଉ ବିନା ପିଆଜ ରସୁଣ ହୁଁ। ମୁ ଯେବେ ନୂଆ ନୂଆ ଆସିଥିଲି ମୁ ମୁଁ କହିଲି ଖାଇ ପାରିବିନି ଏରା, ମୋ ହାଲତ ପୁରା ଖରାପ ହେଇଗଲା। ମୁଁ କହିଲି ନା ଏରା କେମିତି ଖାଇକି ବଞ୍ଚୁଚନ୍ତି ସାଧା।
ହ ଜାଣିନଥିଲ ଆଗରୁ ସେ ବେ ଛାଡିବାକୁ ପଡିବ ବୋଲି।
ହ ଏମିତି ଖାଲି ଶୁକ୍ରବାର ଟା ଖାଉନାହାନ୍ତି ବୋଧେ ଆଉ। ଆଉ ସେବେଳେ ଖାଉଥିବେ ଆଉ। ଆଉ ମୁଁ ଦେ ଦି ବର୍ଷ କି ଦେଢ ବର୍ଷ ଭିତରେ ମୋର ସେ ଚିହ୍ନିପାରିଲାନି ଲୋକ ମୁଁ ଖାଇପାରିଲି ଘରୁକୁ ଗଲି କହିଲେ କଣ ଏମିତି ଦେଖାଯାଉଛୁ। ସେ ଏ ଏଠୁ ଦେଢ ବର୍ଷ ଦି ବର୍ଷ ପରେ ଟିକେ ଟିକେ ହେଇଗଲା। ମୁଁ ଏବେ ଏତେ ହେ ମାନେ ଯାହାବି ଦେଲେ ମୁଁ ସ ଘରେ ଦେଖିଲି ପ୍ରାଶ୍ଚ ଦେଖୁନୁ କଅ ଖାଉଛି। ଯାହା ଟିକେ ଦେଲେ ତ ସେ ତାର ସାଧା ସିଧା ଯେମିତି ହେଲେ ଖାଇଦଉ ଚଳଉ ସେମାନେ ଖାଇ ପାରୁନଥିବେ, କିନ୍ତୁ ମୁଁ ମୋର ଖାଇ ଦେଇେଥିଲି ଏ ଦେଖିଲେ କେତେ ଯାହା ଦେଲେ ବି ତାହା ଖାଇଦଛି। ତାନେ ମାଛ ମାଂସ ବି ଉପେଇ ହଉଥିବେ ଖାଇବା ପାଇଁ। ହୁଁ ମୁଁ ମୋର ଆ ଯାହାବି ହଉ ନର୍ମାଲ ସାଧା ଜିନିଷ ମୁଁ ସବୁ ଖାଇ କମ୍ଲେରୁ ଉଠିବି। ଆଉ ମାନେ ଆଉ ମାନେ ଖାଇବାର ଟେଷ୍ଟ ନାଇଁ ବ ଚିବାର ଇଚ୍ଛା ମାନେ ସ ଖାଲି ଇଏ ଆଉ। ଭଲ ଭଲ ଯାହା ଖାଇବା ହେଲ୍ଦି ଜିନିଷ ଖାଇବା।
ସେ ସେଇ ଛାଡିଦେଲେ ଯା ଯୁଆଡେ ଗଲେ ବି କିଛି ରେଷ୍ଟ୍ରିକେସନ ସବୁରେ। ଏଟା ଖାଇବନି ସେଟା ଖାଇବନି ଚିପ୍ସଟେ ଖାଇଲେ ବି ହାଦେଖିବାକୁ ପଡିବ ପିଆଜ ରସୁଣ ପଡ଼ିଛି କି ନାଇ
ଇଚ୍ଛା ହେଲେ ବି ଚିପ୍ସ ଖାଇ ପାରୁନୁ ଏ ଆଳୁ ଭୁଜିଆ ଘରକୁ ଯାଇ ଆଲୁଭୁଜିଆ ଗୋଟ କିଲୋ ଥୁଆ ହେଇଛି ପେକେଟ୍ ଖାଲି ଦେଖି ଦେଖି ଆସି ଥିନି ମଲା ମୁଁ ଖାଇବିନି ଅନିଅନ ପାଉଡର ପଡିଛି ଆଉ। ହଁ ଆ ସବୁ ଜିନିଷ ରେଷ୍ଟ୍ରିକସନ ସବୁ ଜିନିଷ ଖାଇହବନି ଚିପ୍ସ ଟେ ବି ହେଲେ ଖାଇହବନି। ଏ ଖଇବା କଥା ନୁହଁ ବି ଚିପ୍ସ ଟା ବହୁତ ଅନହେଲ୍ଦୀ ଏ ଦେହ ପାଇଁ କଣ ଭଲ କି? ଯେତେ ଆମେ ଭଲ ଜିନିଷ ଖାଇପାରିବା ଏରା କା ଆଜିକାଲି ସବୁ ଖାଇକି
ସେଇଆ ଚିପ୍ସ୍ ସେଇ ସବୁ ଜଙ୍କ ଫୁଡ ଖାଇକି ତ ବେଶୀ ଦେହ ଖରାପ୍।
ଆଉ କଣ କରିବା।
ଆଉ ଏବେ ଆଉ ଇଚ୍ଛା ହଉନଥିବ ସେଇ ପିଆଜ ରସୁଣ ଖାଇବା ପାଇଁ।
ନାଇଁ ନାଇଁ ନାଇଁ ଏବେ ଇଚ୍ଛା ନାଇଁ ସେଉଡା ଗନ୍ଧ ହଉଛି। ଦେଖିଲି ଏଟା ଭଲ ଲାଗୁଛି ଆଉ ଯୋଉ ଆମିଷ ଗୁଡା ଖାଉଛନ୍ତି ସେଟା ଦେଖିଲେ ମତେ ବାନ୍ତି ମାଢ଼ି ଆସିଯାଉଛି। କାହିଁକି ଖାଉଛ ଏ ଗୁଡାକ ଜୀବ ହତ୍ୟା ମହାପାପ ଗୋଟେ ଜୀବ ତାକୁ ମାରିକି ଏରା ଖାଉଛ ଏରା ଭଲ ନୁହେଁ ଖାଅନି ଏଗୁଡାକ।
ମୋ ଦେଖିଲେ ଭାରି ଇଏ ଲାଗେ, ମାଛ ଫାଛ ଟିକେ ହେଲେ ହଁ ଇଏ କିନ୍ତୁ ଏଇ ଚିକେନ ମଟନ ଏଗୁଡାକ ଦେଖ୍
ହୁଁ-ହୁଁ ସେଇଗୁରା ଗନ୍ଧ ଯେତେ ହଉଥିବ କଟା ହଉଥିବ ସେ ଟାଇମରେ
ପରା ଗୋଟେ ଜୀବଟାକୁ ଛେଳିଟାକୁ ନେଲାବେଳକୁ କେତେ ମେଁ-ମେଁ- ମେଁ ମେଁ-ମେଁ-ମେଁ ହୋଇକି ତାକୁ ଭିଡି ଘୋଷାରୀ ନେଇ କି ନଉଥିବେ ହାଣୁଥିବେ ଏ ନ କହିଲେ ମୁଣ୍ଡ ଖରାପ୍ ହେଇ ଯାଉଛି। କୁକୁଡ଼ାଟା ବି ସେମିତି ପାଳିବ ପୋଷିବ ଖୁଆଇବ ପିଆଇବ ବଢେଇବ ତାପରେ ଲାଷ୍ଟ୍ ରେ ତାକୁ କତଲ୍ କରିବ ଏଗୁରା ଠିକ ନୁହଁ।
ସେଇଗୁଡା
ତମେ କେବେ ଇଏ କରିଛ କ କଣ କହିଲ? ହଁ ମୋର ତ ଗୋଟିଏ ଝିଅ ସେ ବସି ପଢୁଛି ତା ପ ଇଏ ତାର ଷଷ୍ ଷଷ୍ଠ ଶ୍ରେଣୀ ହେଇଗଲା ଶିଶୁ ମନ୍ଦିର।
ଷଷ୍ଠ କ୍ଲାସ୍ ହେଲା ଏଇଟା?
ହଁ-ହଁ-ହଁ।
ଓହୋଃ।
ଷଷ୍ଠ ହେଲା, ଆଉ ତମର କଣ ପିଲାପିଲି କଣ?
ମୋର ଗୋଟିଏ ପୁଅ ଖାଲି ସେ ଚତୁର୍ଥ କ୍ଲାସ ତାର ହେଲା। ସେ ଶିଶୁ ମନ୍ଦିରରେ ବି ପଢ଼ୁଛି।
ଓହୋଃ। ମୁଁ ଯାଇଥିଲି ତମ ଗାଁକୁ ବୋଧେ ଛୋଟଟେ ହେଇଥିଲି ଉଁ-ଉଁ ସାତ ଆଠ ବର୍ଷର ସେତେବେଳେ ହେଇଥିଲି।
ସେଇ ହଁ-ହଁ ସେ କିଏ ଅଛନ୍ତି ନା କଣ ଏମିତି ବୁଲିବାକୁ ଯାଇଥିଲେ?
ଆ ନାଇଁ ମୋ ପିଇସୀ ଘର।
ଏ ସେଠି?
ହଁ-ହଁ।
ଓହୋଃ। ଆଉ ଏବେ ଯାଉନାହାନ୍ତି?
ନାଇଁ-ନାଇଁ ଆଉ ଯାଇନି କେବେ ଆଉ ଏଇ ଛୋଟବେଳେ ଯାଇଥିଲି କେମିତି କଣ ପଳେଇଥିଲି ଆଉ ଯାଇନି।
ହୁଁ -ହୁଁ ହଁ ବହୁତ୍ ଦୂର ସେ ଅଛନ୍ତି ପିଇସୀ ଅଛନ୍ତିି ସେଠି?
ହଁ ପିଇସୀ ଅଛନ୍ତି ହୁଁ। ମୁଁ ଜା ଆଗରୁ ଶୁଣିଥିଲି ମୋ ଦିଅରଙ୍କଠୁ ସବୁ ଶୁଣିଥିଲି। ଆଁ-ଆଁ-ଆଁ ତମ ମିଷ୍ଟରଙ୍କ ସବୁ କଥା ବହୁତ ବଢିଆ ପିଲା ହୁଁ। ସେ ମୋ ଦିଅର କହିବେ କହିବେ ଏ ବହୁତ ବଢିଆ ଥିଲା। ସେ ଆସିକି ଏଇଠି ବୋଧେ ଶିଖିଥିଲେ କି କଣ ମୁଁ କାମ ଶିଖୁଛି ହଁ। ମୁଁ ନାଁଆ ଶୁଣିଛି ଖାଲି ତାଙ୍କ ନାଁଆ, କହିବେ ବଢିଆ ପିଲା ସେ। ଆଉ ମୁଁ କେବେ ଦେଖିନି ତାଙ୍କୁ ତ ଆଉ।
ହୁଁ-ଉଁ-ଉଁ ଏଥର ମୁଁ ବି ଦେଖିନି ବଧେ ତମକୁ।
ନାଇଁ-ନାଇଁ ଆମେ କେବେ ଦେଖା ହେଇନି। ନାଇଁ। ଏବ ଥରେ ଫୋନ୍ କରଥିଲି ଯେ, ଥେଲେ ‌ଯେ ମୁଁ କହିଲି ସେ ଜଣକ ‌କିଏ? ହେଁ-ହେଁ-ହେଁ ନା-ନା ମୁଁ ଜାଣିପାରିନି, କେମିତି ଗେସ୍ କରି କହିଲେ ତ ଭାଇଙ୍ଗ ନାଁଆଟା। କହିଲେ ତାଙ୍କ ସେଇ ଭାଉଜ କି? ମୁଁ କହିଲି ହଁଅ-ଅ ହାଁ-ହାଁ-ହାଁ। ଉଁ
ନାନାଙ୍କ ସହିତ ଭଲ ତ। କଥା ହଉଛନ୍ତି, ନାନାଙ୍କ ସହିତ ସେ ଭଲ କଥା ହଉଛନ୍ତି ତ ସେ
ହଁ ହଁ ହଁ ହ। ହଁ ହଉ ହଉ ହଉ ହଁ ହଁ। ହଁ ହଉ ଜୟ
ଯାଗରେ